କହ?
ଆ।
କଣ ଆଉ କରଚୁ? ହୁଁ ଯୋଗ ଦିବସ ପାଇଁ। କଣ ଗୋଟେ ତା ନାଁ ମୁଁ ହଁ ମ। ହୁଁ ମୁଖ୍ୟ ଅତିଥି ସିଏ ହିଁ ହେଇଥିବ ଦେଖିଛି।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
ଷ୍ଟାର୍ଟର୍ସ ରେ କିଏ ଗୋଟେ ପକେଇିଥିଲା ଷ୍ଟାର୍ଟର୍ସ ଟେ?
କିଏ ଲୋ?
କିଏ ଜାଣିନି କିନ୍ତୁ ପଢିଥିଲା।
ହୁଁ ହୁଁ। କାଲି ସିଏ ଆଜି ଯିବ ବୋଲି କାଲିଠୁ ସେ ଡ୍ରେସ୍ ଆଇରନ୍ କରିକି, ସେ ଡ୍ରେସ ପିନ୍ଧିକି, ସେ କଣ ସେ ଚୁର୍ନି ସାଇଜ କରିକି ଓ ବାପରେ ଏତେ।
। ଦିଅ ହୁଁ। ହୁଁ।
କଣ ଖାଉଛୁ?
ରାବିଡି଼ ବୋଉ କୁ ଟିକେ ଦିଅ, ବୋଉ ଖାଇବ କି? ରାବିଡ଼ିି ଲୋ।
ଭାତ ଖାଉନୁ?
ଏବେ ନାଇଁ ଆଉ ଟିକେ ଗଲେ ଖାଇବି।
ତୁ କେତେବେଳେ ଖାଉଚୁ ଭାତ କି?
ଉଁ।
କେତେବେଳେ ଖାଉଚୁ?
ଉଁ ମୁଁ ସେଇ ମୁଁ ସବୁବେଳେ ଦଶଟାବଳକୁ ଖାଇଦଉଚି। ଦଶଟା ହୁଁ ଆଉ ଥରେ ଦିଟା, ତିନିଟା। ଚାରଟା। ସାଡ଼ି
ଦଶଟା ବେଳକୁ ଖାଇଲେ ଆଉ ଥରେ ଦିଟା ନହେଲେ ତିନିଟା ନହେଲେ ଚାରିଟାରେ ଖାଉଚୁ ଭାତ।
ହଁ ଦଶଟା ବେଳେ ଆଉ ଥରେ ତିନିଟା। ହଁ ଆଉ ଥରେ ଆସିବ, ତିନଟା ବେଳକୁ ଖାଉଛି ଟିଉସନ ଯାଉଚି ଚାରିଟା ବେଳକୁ। ହଁ ବୋଉ ଯାଉନି ସ୍କୁଲ ଦଶଟାଳୁ।
ବୋଉ ରାନ୍ଧ ଦେଇକି ପଳଉଛନ୍ତି ହୁଁ ଭଲ।
ହୁଁ।
ଆମର ତ ରୁଟି କରିବାକୁ ପଡୁଛି ବୋଲି ସେ ରୁଟି କରିଦେଇ ଥାଉଛନ୍ତି।
ହୁଁ ହୁଁ।
ହୁଁ ହୁଁ। ବାବା ଖାଉଛନ୍ତି ନା ରୋଟି? ହଁ ରାତିର ବାବା ରୋଟି ଖାଉଛନ୍ତି। ସକାଳେ ମାଣ୍ଡିଆ ହଁ। ନାଇଁ ନା ରୁଟି କରାହଉଛି, କ୍ଷୀର ଗରମ କରାହଉଛି ଗରମ କ୍ଷୀରରେ ବଥୁରାଇ ଦେଲେ ଜଲ୍ଦି ଟିକେ ବୁଥୁରି ଯାଉଛି ନା।
ହଁ।
ପୁତୁରା ହେଇଯାଉଛି। ଖଣ୍ଡ ଖଣ୍ଡ କରିକି ବୁତୁରା ହଉଛି ହେଲା। ଖଣ୍ଡ ଖଣ୍ଡ କରିକି ବୁତୁରେଇ ଦେଲେ ହେରା ବତୁରି ଯାଉଛି। ସେରା ବତୁରି ଗଲେ, ଟିକେ ଚାମଚରେ ଏମିତି ଇଏ କରିଦେଇକି, ଟିକେ ମାନେ ଟିକେ, ଏମତି ଏମତି ମାଡ୍ ଯୋଉ ଘାଣ୍ଟା ଗୋଟେ ଘାଣ୍ଟା ହେଇକି, ଗ୍ରାଇଣ୍ଡରରେ ପକେଇଦେଲେ ସେରା ବୁଲେଇ ଦେଲେ-ଏ ଫାଇନ୍ ହେଇଯାଉଛି ଆଉଥରେ, ତ ସେଇଟାକୁ ଆଉ ଟିକେ ଛାଣିଦଲେ ସେଟା ସାଇଜ୍ ହେଇଯାଉଛି ଆଉ।
ହଁ ହଁ ହଁ।
ହଁ।
ହୁଁ, ଭଲ ଆଉ, ବହୁତ ଦିନ ପରେ ଖାଇଲି ରାବିଡ଼ି ଭଳିଆ, ରାବିଡ଼ି ଲାଗିଲା। ଏତେ ଟେଷ୍ଟି! ହଁ, ହେଇନା ବାଟିକି କି କଣ ଟେ ଆଣିଥିବାହାରି ରେ ହଁ, ବନେଇ ଯଉ ମାଟି କଳସ ସନର
ଅଙ୍କଲ୍ ବନେଇଥାଉଛନ୍ ନା।
ନା ମଁ ରାବିଡି ବନେଇବେ?
କାଇଁ ବନେଇହବନି? ବନେଇହବ ମୁଁ ଛେନା ବନେଇଥିଲି କାଲି। କାଲି ମୁଁ ଛେନା ବନେଇଥିଲି। କ୍ଷୀର ଥିଲା ଅଳ୍ପ ଛିଡି ଯାଇଥିଲା ହଁ, ଛିଡି ଯାଇଥିଲା। କ୍ଷୀର ଛିଡ଼ି ଯାଇଥିଲା। ହୁଁ ହୁଁ। ଛିନଉନି ତତେ ଏଁ-ଏଁ -ଏ କହୁଛୁ, ସେ ପୁରୀ ଉପୁଡି ଯାଇଥିଲା ଏକାଥରେ, ହେଁ, ପୁରୀ ପୁଡି ଯାଇଥିଲା।
ଯା, ହୋଉ। ହିଁ, ରଖିଥା ଏଇଟା, ଭଲ ହେଇଚି। କାଇଁ ଛା-ଛାଡ଼ିଦେ। ଆଉ ଟିକେ ଧୋ, ବାହରକୁ ଚାଲ ନହେଲେ ପିମ୍ପୁଡ଼ି ହବ।
କଣ ଲୋ ରାବିଡ଼ି!
ହଁ, ହେଟା କୋଉଠୁ କେୟାଣି? ଟା ଟିକେ ଅଲଗା ନହେଲେ, ଆଉ ଗୋଟେ ମିଳେ, ସେଇଟା କଳସ ଟା ବି ଟିକେ ଅଲଗା। ଏଟା ବ ଭଲ ବି ଲାଗୁଛି। ଆଉ ଗୋଟେ ଯୋଉ ମିଳେ ଖାଲି, ମାନେ ସାଧା କଳସ ସେଇଟା ତଳୁକୁ ଟିଏ ଏମିତି ଅଛି, ଭିତରୁକୁ ଟିକେ ଖାଲ ଅଛି।
ଟିକେ ଏକ୍ସପେନସିଭ୍ ହେଇଥିବ।
ମୂଲ୍ୟବାନ୍, ମୂଲ୍ୟହବାନ୍।
ମୂଲ୍ୟବାନ ଓ ହଁ, ସରି ହଁ
ହୁଁ। ହୁଁ, ହୁଁ, ହୁଁ ଦିଅ ଅଲଗା।
ଅଲଗା କୋଉ ଦୋକାନରୁ ଆଣିଥିବେ ଆଉ। ଭଲ ଦୋକାନଟା ରୁ ଆଉ। କମ୍ପାନୀ କ କଣ ନା କଣ ସେଇଡା?
ମୁଁ ନାଁ ଲେଖା ହଉଛି ବାଗରେ।
ଲେଖା ହଉନି କି? ଉପରେ ଗୋଟେ ଜରିଟେ ଥାଉଛି। ଉପରେ ଜରିଟେ ଥାଉଛି।
ଜରିରେ ତା, ହେଲେ ଥାନ୍ତା। ଏଇଟା ତ ସେ ଯୋଉ ମିଠା ଯୋଉ ସିଲ୍ କରାହଉଛି, ସେଇ ଜରିଯାକ।
ଓଃ, ଓ ସେ ଯୋଉ
ଅ ସିଲ୍ଭର କଲର୍ ର। ହଁ, ହଁ, ରୁପା ହଁ।
ସେଇଟା ଏଟା। ହଁ ହଁ ସେଇଟା ଏଟା।
ରୂପା ରୂପାର ଜରି। ହୁଁ।
ହଁ ଆମେ ଏମିତି ଆଗେ କଥା ହେଇ ହେଇ ଆମର ବି ଓଡିଆ ପୁରା ସମ୍ପୂର୍ଣ୍ଣ ଭାବରେ ଟିକେ ହଁ ଶୁଦ୍ଧ ଓଡ଼ିଆ ଶିଖିଯିବା ହଁ।
ଛୁଞ୍ଚିଟା କୁଆଡ଼େ ? ମୋ ପାଖରେ ଗୋଟେ ରୂପା ପଇସାଟେ ଅଛି।
ରୂପା ପଇସା?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
ଲକ୍ଷ୍ମୀ-ଲକ୍ଷ୍ମୀ ଅଛନ୍ତି ନା ଗଣେଶ?
ନାଇଁ ନାଇଁ ଏମିତି ଏ ଯୋ ଏମିତି ଅଛନ୍ତି ନର୍ମାଲ୍।
ହଁ ହଁ।
ଦୁଇ-ଦୁଇ ଗ୍ରାମ ର ଛୋଟ ଟଙ୍କା ଟେ। ରୂପାର।
ସୁନ ରୂପା ଏବେ କିଣିବୁନୁ ଆଉ?
ଆଉ
ସରିଗଲା ଯୁଦ୍ଧ ଏ ଯୁଦ୍ଧ ଚାଲିଥିଲା ବେଳକୁ କିଣିଥାନ୍ତୁ କି ନାଇଁ ମ ତୁ? କହୁଥିଲୁ କିଣିବି ବୋଲି କଣ ଗୋଟେ।
ଯୁଦ୍ଧ ଚାଲିଥିଲେ କଣ ହବ କିଣିଲେ? ଆଁ? ହୁଁ ଅଧିକ ଥିଲା ଆହୁରି ବଢି। ବଢିକି ଥିଲା ଏବେ କମିଛି।
ଥିଲା ଲୋ।
କେଇଆଣି ମଝିରେ କୋଉଠି ମ କିଛି କମି ନଥିଲା।
ଏବେ ଏବେର କଥା ନାଇଁ ଏଇ ଯୋଉ ମଝିରେ ଯୋଉ ଯୋଉ ଏବେ ସେ ଚାରି ପାଞ୍ଚ ମାସ ପୂର୍ବର କଥା କହୁଛି ଯୁଦ୍ଧ ଚାଲିଥିଲା ଯଉ।
ଚାରି-ପାଞ୍ଚ ମାସ ରେ ତ ବଢିକି ଚାଲିଛି ଆଉ କଉ କମୁଛି।
ହଁ ମ ତା ପୂର୍ବରୁ କମ ଥିଲା। ସେତେବେଳକୁ ପୁରା ପ୍ରବଳ ଯୁଦ୍ଧ ଚାଲିଥିଲା।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
ଏବେ ବି ପ୍ରବଳ ଯୁଦ୍ଧ ଚାଲୁଛି ଆକାଶରେ।
ଚାଲିଛି ଯେ ଏବେ ଟିକେ କମିଛି, ଲକ୍ଷେ ଛତିଶ। ଲକ୍ଷେ ଛତିଶ ଥିଲା ସେଦିନ।
ହଁ ଲକ୍ଷେ ଛତିଶ? ଆମ ମୁଁ ଯଉ କାନ ର କିଣିଥିଲି ଲକ୍ଷେ ସତେଇଶ। ର କିଣିଥିଲ। ଲକ୍ଷେ ସତେଇଶ ଥିଲା ବେଳକୁ କାନର ହଁ ଯଉ କାନ ର ଆଣି ଦେଇଥିଲେ।
ହଁ। ।
ଆଉ ତୋ ଭଉଣୀ ପାଇଁ କଣ କଣ ସୁନା କିଣି ଦେଇକି ରଖି ଦେଇଛନ୍ତି
ହୁଁ ଚୋପା ଟା ଚୋପାଟା। ସିଏ କିଛି କିଛି ନାଇଁ କିଛି କିଛି କଣ ଟଙ୍କା କର ଗୋଟେ ନାହିଁ।
ପଚାରିବୁ ଦେବି।
ମୋ ତରଫରୁ ତୁ ପଚାରୀ ଦେ। ଆଉ ଆରତି ଦିଦି ତମେ ପଇସା କଣ କରୁଚ ବୋଲି ମୋ ତରଫରୁ ତୁ ପଚାରିଦେ।
ଥାଉ ଦରକାର ନାହିଁ।
ହଁ ନାଇଁ ସତରେ କଣ କରୁଛନ୍ତି କିଛି କିଣୁ ନାହାନ୍ତି ତୁ ତ କିଣୁଚୁ।
ଖାଲି ଖର୍ଚ୍ଚ ୟାଡେ ସ୍ୟାଡେ ଲଷ୍ଟଟି ଡ୍ରେସ୍ ପ୍ୟାଣ୍ଟ୍। ଡ୍ରେସ ପେଣ୍ଟେ ଆଉ କିଛି ହଁ ବାସ୍। ଖାଲି ତାର ଖାଲି ରହିବୁ ଏଇଠେ ଖାଲି ପାର୍ସଲ ଖାଲି କେତକ ଆଇ ଦେଖିବୁ ଡେଲି। ଡେଲ୍ଲୀ ପାର୍ସଲ।
ହେଲା ଆଁ ଆଁ। ହୁଁ ତୁ
ରହ ରହ ଟିକେ ରହ। ହଁ ଲକ୍ଷ୍ମଣ ରେଖା ହଁ ପୁ ପୁଣି ଗହମ ଆଜି ଗହମ ଧୁଆ ହେଇଥିଲା କୋଉଠି ଲୋ ଟାଣିଦେବି
ମିଲ କରୁଚ ଗହମ।
ହଁ ଆମେ ଗହମ ମିଲା କ କେତେ କିଣି କିଣି ଖାଇବୁ ଆମେ ଆମର ସବୁବୋଳେ ରୁଟି କରାହୋଉଚି ନା।
କେତେ ଟଙ୍କା ପଡୁଚି ଗହମ ଏବେ।
ଗହ ଆମେ କିଣିକି ଆଣୁନୁ।
ଉଁ କଣ୍ଟ୍ରୋଲ ରେ ମିଳୁଚି କି ଏବେ ଆହୁରି।
ନାଇଁ ନାଇଁ ଆମର ଆମୁକୁ ବାବା ଯିବା ଆ ଯାଉନା ଥିଲେ କି ବସ୍ତା ଗୋଟେ ଗୋଟେ ମିଳୁନଥୁଲା। ତାପରେ ତାଙ୍କ ଗୋଦାମ ରେ ବି ସବୁବୋଳେ ଗହମ।
ମିଳିଯାଉଛି। ଓହୋ ଗଲା ଆଉ ସେଇଡ଼ାକୁ
ହଁ ଆଉ ନାଇଁ ନାଇଁ ଯି ଗହମ ଯାକ ଯୋଉ ଇଏ ସେଣ୍ଟର ଯୋଉ ଛତୁଆ କେନ୍ଦ୍ର ମାନଙ୍କରେ ଦିଆ ହୋଉଛି।
ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ। ଓହୋ ହୋ।
ସେଇଠୁ ହେଇଯାଉଚି।
ହଁ ହଁ।
ଏଠୁ ହେଲେ ବସ୍ତାଟେ ବସ୍ତାଟେ ଦେଇ ଦୋଉଚନ୍ତି ବସ୍ତାଟେ ହେଇଗଲେ ଆମର ପଳୋଉଚି କେତେ ମାସ ଆଉ।
ହେଲା ଆଉ ଜଣାପଡୁନି ଆଉ। ସେଇଆ।
ଆଉ ଅଟା କିଣିକିନି ଖାଇଲେ ଆମର କୁଆଡ ଆଇବ। ଆଉ ମିଲ୍ କରିବା ପାଇଁ।
କଣ କହୁଚନ୍ତି? ହଁ ଆଉ ଖାଇବନି ଶୋଇଥିବ କି? ତୁ କଲୁ ତମ ବାବା ଅଣ୍ଡାରେ ଯୋଉ କହୁଥିଲୁ?
ହୁଁ ହଁ ହଁ ସେଟାରେ କରିଦେଲି। ସେ ଯୋଉ ଶୁଣୁଚୁନା ସେଇଟାରୁ ମୁଁ କରିଦେଲି ଯେ ଟାଇଁ ରୁ ଏ ମୋ ଠାରୁ ତାଙ୍କୁ ଲଗେଇ ଦେଇଥିଲି ମୁଁ। ଆଉ ମୁଁ କଥା ହେଲିନି କାଟିଦେଲି ସେଟା। ମୋର ତ ମନେ ନାହିଁ ଚଳିବ ତ?
ଚଳିବ ହୁଁ।
କାଟି ସାରିଲା ପରେ ମତେ ମନେ ପଡିଲା କି ସେତିକି ବୋଲି।
ହଁ।
କିଛି ଅସୁବିଧା ନାହିଁ ତ?
ନାଇଁ ଚଳିବ। ଚଳିବ କିନ୍ତୁ ପୁନର୍ବାର ଏମିତି ଭୁଲ୍ କରିବୁନୁ।
ହଁ ନାଇଁ ପୁନର୍ବାର ଆଉ କରିବି କି ଆଉ।
ହଁ।
ସେୟା, ହୋଉ ଆଉ। ଯା ଖାଇ ପିଇବୁ ପଛ-ହଁ ସନ୍ଧ୍ୟାବେଳେ କଲ କରିବୁ ହେଲା?
ହୋଉ ଠିକ୍ ଅଛି। ରଖୁଛି ମୁଁ?
ହଁ ହଁ।
ହୋଉ।
କାଇଁ ତମେ